ହ୍ୟାଲୋ। ହ୍ୟାଲୋ ହଁ ଶୁଭମ୍।
ଆଉ ତୁ କଣ କରୁଛୁ।
ହଁ ଏମିତି ବସିଚି ଆଉ।
ଆଉ କାମରୁ ଫେରି ଆସିଲୁ।
ହଁ କାମରୁ ଫେଳି ଆସିଲିଣି।
ଆଉ କଣ କାମ କେମିତି ଚାଲିଚି।
ସବୁ ଆଉ ଭଲ ଚାଲିଚି ରେ।
ଆଛା ତାହେଲେ ଖେଳା ଖେଳି କରିବାକୁ ଯାଉଚୁ ନା ନାଇଁ।
ଯାଉଚି ରବିବାର ଏଜାଏଁ ଛୁଟି ମିଳିଲେ ଯାଉଚି ଆଉ କୋଉଠି ଛୁଟି ମିଳୁଚି ଯେ।
ସଳା ତମର ତାହେଲେ ମତେ କହୁନୁ ଏଜାକ୍ଟଲି କି କାମ ଟା। ମୁଁ ମଧ୍ୟ ଚା ଭାବୁଚି ହାଇଦ୍ରାବାଦ ଆଡେ ଯିବି ବୋଲି। କହ ତମର କେମିତି କଣ କାମ ସେଇ ହିସାବରେ ମୁଁ ମଧ୍ୟ ପ୍ଲାନ୍ କରୁଚି।
କାମ କିଛି ନାହିଁ ରେ କାମ ଆମର ସିଏନ୍ସି ଅପରେଟର କଣ କାମ।
ଆଛା ତାହେଲେ ଆଛା ତାହେଲେ ସହଜ କାମ।
ସହଜ କୋଉ କାମ ଜେ ଆଜିକାଲି ଆଉ ସହଜ।
ଓହୋ ହୋ ତାହେଲେ ତୁ କେତେଟାରୁୁ କେତେଟା ଡ୍ୟୁଟି କରୁଛୁ।
ଏ ତିନିଟା ଡ୍ୟୁଟି ଥାଉଚି ତିନିଟା ଡ୍ୟୁଟି ହିସାବରେ ଆମେ କରୁଚୁ ଆଉ।
ଆଚ୍ଛା ସିଫ୍ଟ ଥାଉଛି କି।
ହଁ।
ଓହୋ ହୋ ହୋ ହୋ ଆଉ ଭାଇ।
ସେଇଟା ହଁ କୁହ।
ଆଉ ତୋର ସକାଳୁ ଉଠୁ ଉଠୁ ତୁ କୁଆଡେ ଫିଯିକର୍ଲ୍ଲି ଏକ୍ଟିଭିଟୀ ମାରିବାକୁ ଯାଉଚୁ ନା ଏମିତି ଘରେଇ ଥାଉଛୁ।
ନହିଁ ଆଉ ଘରେ ହିଁ ରହୁଛି ସମୟ ହଉନି ହାଲିଆରେ ଟିକେ ଆସିଥାାଉଚି। ଆସିକି ଘରେ ହେଇ ପଡିିଥାଉଛି।
ଘରେ ପଳିଲେ କେମିତି ହବ କୁଆଡେ ହେଇ ଯା ନା କୁଆଡେ ବାହାରକୁ। ଭୁବନେଶ୍ଵର ତ ଆଜି ଦୁଇ ଦିନ ହେଲା ଦୁଇ ଦିନ ହେଲା ଆମେ ଆଜି ତ କ୍ଲାସ କରିବାକୁ ଯାଇଥିଲୁ କାଲି କ୍ଲାସ ହୋଇନଥିଲା। ଆଜି ତ ଆମେ ଅଛୁ ଏବେ ବର୍ତ୍ତମାନ ଆମ ହଷ୍ଟେଲରେ ଅଛୁ। ହିଷ୍ଟେଲରେ ଅଛୁ ଏଇଟା କୋଉ ଜାଗା ଟା ଜଣା ନାହିଁ ଆସ୍ତେ ଆସ୍ତେ। ଆମେ ସବୁ ଜାଣିବୁ ଭୁବନେଶ୍ଵରରେ ଲୋକ ଥିଲେ ସବୁ ଜାଗା ଥିଲେ ଚଳ ପରିଚିତ ହବୁ ଦେଖାଯାଉ। କଣ ହଉଛି ମାସଟି କେମିତି କଣ କଟିବ କଟିଲା ପରେ ପୁଣି ଘରକୁ ଫେରିବା ଆଉ।
ହେଲେ କେ ଭୁବନେଶ୍ଵର କେମିତି ତ ଲାଗୁଚି ଏବେ ଏବେ ଗୋଟେ ଦିନ ଯାଇଚୁ ଆଉ।
କଣ ଭଲ ଲାଗୁଚି। କିନ୍ତୁ ଏଇଠି ଖେଳିବାକୁ ହଉନି ନା ଖାଇବା ପିଇବା ଚଳିବ।
କଣ କଣ ଖାଇଲ କାଲି।
ହଁ କାଲି ଆମେ ଖାଇଲୁ। ଭାତ ଡାଲି ଖଟା।
ହଁ।
ଏବଂ ବଢି ଚୂଡା ବଢି ଏବଂ ଦହି ଦହି ରାଇତା।
ଗଲା ବହୁତ ବଢିଆ ବଢିଆ ଆଇଟମ ଗୁଡାକ ଦଉଛନ୍ତି ଆଉ।
ହଁ ସେମିତି ଏବେ ଆଉ କଣ କରିବା ପ୍ରତ୍ୟେକ ମିଲ୍ କୁୁ ପଚାଶ ଟଙ୍କା।
ପ୍ରତ୍ୟେକ ମିଲ୍ କୁ ପଚାଶ ଟଙ୍କା। ହେଲେ ବହୁତ ପଇସା ଖର୍ଚ୍ଚ ହଉଚିରେ ତମର।
ଭାଇ ଠିକ୍ ଠିକ୍ କହୁଚୁ ମାସ କୁ ପ୍ରାୟ ତିନି ହଜାର ଟଙ୍କା ସରିବ।
କେତେ ମାସ ରହିବ ହେଲେ।
ମାସଟି ରହିବୁ।
ହଁ।
ଭାଇ ତମର ସିଆଡେ ଖାଇବାକୁ ଭଲ ମିଳୁଚି ନା ସେମିତି କିଛି ମିଳୁନି।
ନାଇଁରେ ଭାଇ କିଛି ବି ଭଲ ମିଳୁନି ଏଇଠି ସବୁ ସେମିତି ଗୋଟିଏ ପ୍ର ଦରକାର ଖାଇବା ସମସ୍ତିଙ୍କର। ବହୁତ ଦେହ ଖରାପ ହେଇଯାଉଛି ବହୁତ ଦେହ ଖରାପ ହେଇଯାଉଛି।
ଭାଇ ନିଜ ଗାଁ ରୁ ଭଲ ଖାଇବା କି ସେମିତି କିଛି ନାହିଁ।
ନାଇଁ ଭାଇ ସେମିତି ଖାଇବା ମିଳୁନି ବହୁତ ଖାଇବା ଏଇଠୀ ଖାଇବା ଆମ ଦେହରେ ଯାଉଚି କି।
ଠିକ୍ ଠିକ୍ କହିଲୁ ଭାଇ ଘରର ରୋଷେଇର ମା ହାତର ମା ହାତ ହାତର ଖାଦ୍ୟ। ଲୋକ ହାତ ହାତର ଖାଦ୍ୟ ହେଲେ ମା ହାତର ଖାଦ୍ୟ ବି ବହୁତ ସ୍ୱାଦ ଲାଗିଥାଏ ଠିକ୍ ଠିକ୍ କହିଲୁ ଆଉ ଭାଇ। କ୍ରିକେଟ୍ ଖେଳ ଦେଖୁଚୁ ନା ନାଇଁ।
କୋଉ ଖେଳ।
କୋଉ ମଧ୍ୟ ଖେଳ କ୍ରିକେଟ ଫୁଟୁବଲ ବହୁତ ସାରା ଖେଳ ଚାଲିଚି ଦେଖୁଛୁ ନା ନାହି।
ହଁ ଏମିତି ବା ଟିକେ ଟିକେ ଦେଖୁଚି।
ଆଚ୍ଛା ଆଚ୍ଛା ଆଚ୍ଛା ଟାଇମ୍ ମିଳିଲେ ଦେଖୁଥିବୁ ଆଉ।
ହଁ।
ଆ ତମର ସିଆଡେ ଘର ଭଡା କେତେ କଣ।
ବହୁତ ରେଟ ରେ ଏଇଠି ଘର ବି ସୁବିଧା ନାହିଁ ଘର ଏଇଠି ତିନିଟା ଦିଟା ରୁମ କୁ ସାତ ହଜାର, ଛଅ ହଜାର ଏମିତି ନଉଛନ୍ତି।
ସାତ ହଜାର ଛଅ ହଜାର ଟଙ୍କା ଦିଟା ରୁମ୍ କୁ।
ଆଉ।
ଭାଇ ବହୁତ ମହଙ୍ଗା ତ ତାହେଲେ।
ବହୁତ ମହଙ୍ଗା ଆଉ ତମର ସେଇଠୀ ହଷ୍ଟେଲରେ କେତେ ନେଉଛନ୍ତି ତ କଣ।
ଆମର ଏଠି ହଷ୍ଟେଲରେ ମଧ୍ୟ ଏମିତି ହିଁ ହଜାର ଟଙ୍କା ନଉ ଯଦି ଛଅ ଜଣ ଅଛୁ ଆମେ ଗୋଟେ ରୁମ ରେ।
ହଁ।
ହଜାର ଟଙ୍କା ନେଉଛନ୍ତି ଦେଖିବା କଣ କରିବୁ ଆଉ।
ହଁ।
ଖାଇପିଇ ଖାଇବା ପିଇବାକୁ ତମ ସେଠି ପ୍ରତ୍ୟେକ ମିଲ୍ ସବୁ କେତେ ଟଙ୍କା।
ପ୍ରତେକ ମିଲକୁ ଶହେ ଟଙ୍କା।
ପ୍ରତେକ ମିଲକୁ ଶହେ ଟଙ୍କା।
ହଁ।
ତାହେଲେ ତମର ଆମୁଠୁ ବି ଡବଲ।
ଡବଲ।
ତାହେଲେ ଏବେ ଭାଇ ଗାଁକୁ କେବେ ଆସିବୁ ରଥଯାତ୍ରା ଦଶହରା ଦୀପାବଳି ଗଣେଶ ପୂଜା କୁମାରପୂର୍ଣ୍ଣିମା ବହୁତ ସାରା ପର୍ବ ଆସିବ। ତୁ ଗାଁକୁ କେଉଁ ମାସରେ ଆସିବୁ।
ମୁଁ ଏଇ ରଥଯାତ୍ରା କା ଯିବି ଆଉ।
ଆ ସେ ବହୁତୁ ଦିନ ହେଲା ଗଲୁଣୁ ମିସିନି ମଧ୍ୟ ଦଉଥିଲେ। ଆରେ ଜଲ୍ଦି ଆସେ।
ହଁ ଯିବି ନା ତୁ ବି ଆସେ।
ମୁଁ ତ ପଳେଇବି ଏ ମାସୁଟି ସରିଲେ ତାପରେ ଆମେ ବୁଲିବା ଆଉ।
ହଁ ବୁଲିବା କୋଉଠି ଭୋଜି ଗୋଟେ କରିବା ବୁଲାବୁଲି
ଠିକ୍ ଠିକ୍ । ପୁରୀ ମୁଁକ୍ ତୁ ଯଦି ହବ ବଲେ ଆମେ ଷୋହଳ ତାରିଖ ଦିନ ପୁରୀ ଯାଉଛୁ। ତୁ ମଧ୍ୟ ଆସିବୁ ବୋଲି କହ।
ଏଇଠୁ ଯିବାଟା ଅସମ୍ଭବରେ।
କଣ ପାଇଁ?
ଆରେ ଏଇଠି ରୁ ସେ ଟ୍ରେନ ବ ସୁବିଧା ନାହିଁ।
ଆଚ୍ଛା ଆଚ୍ଛା ଆଚ୍ଛା।
ଏବେ ମୁଁ ବାର ତାରିଖ ଦିନ ଆମର ଜଇଁଙ୍କର ଆଉ ଦିଦିଙ୍କ ଆନିଭର୍ସରୀ ହଉଛି। ତ ମୁଁ ବିଯେଗଡ଼ା ବୁଲିବାକୁ ଯିବି।
ବିଜୱଡ଼ା ବିଜୱଡ଼ା ତ ବହୁତୁ ଭଲ ଜାଗା ମୁଁ କେବେ ଯାଇନି କିନ୍ତୁ ଶୁଣିଛି।
ସେଇଠି ଗୋଟେ ସେଇଠି କନକ ଦେ ମନ୍ଦିର ଗୋଟେ କନକ ଦେବୀ ମନ୍ଦିର କନକ ଦୁର୍ଗା ମନ୍ଦିର ସେଇଠୁ ଆମେ ଯିବୁ।
ଓହୋ ହୋ ଫ୍ୟାମିଲି ପୁରା ବୁଲିବାକୁ ଯିବ?
ହଁ।
ମୋ ଭାଇଟା ଆଉ ତମ ଫ୍ୟାମିଲିରେ ସବୁ ଭଲ ଅଛନ୍ତି ତ ଦେହ ଫ କାହାର କିଛି ଖରାପ ନାହିଁ।
ନାଇ ବା ମାମୁଙ୍କ ମମିଙ୍କର ଟିକେ ଦେହଟା ଟିକେ ଭଲ ରହୁନି ବାପାଙ୍କର ଟିକେ ଦେହ ଟା ଟିକେ ଭଲ ରହୁନି। ଏମିତିକ।
ଭାଇ ଦେହ ସୁସ୍ଥ ନଥିଲେ ତ କିଛି କାମ କରିପାରିବନି। ଦିନଟି ଯାକ ପଡି ରହିବି। ଇଚ୍ଛା ହବାକୁ ପଡିବ ପ ରହିକି ରହିବାକୁ ଇଚ୍ଛା ପରି ରହିବ ତ ଯଦିରୁୁ ଯଦି ମୁଁ ଆଶା କରୁଛି କି ତମ ଘର ଲୋକର ଦେହ ଭଲ ହେଇଯାଉ ଆଉ ତୋର ଦେହ କେମିତି କଣ?
ମୋର ବି ଦେହ ଏମିତିକା ଅଛି, ଭଲ ଅଛି।
ହଉ ହଉ ଭାଇ କାମ ପ୍ରେସର ବହୁତୁ ନଉନଥା ଠିକ ଅଛି।
ହଁ।
ବେଶି କାମ ଦରକାର ପଡ଼ିଲେ ମଝିରେ ମଝିରେ ଛୁଟି ମଧ୍ୟ ନେଇକି କୁଆଡ଼େ ଫିଲ୍ମ ଫିଲ୍ମ କିମ୍ବା ପଡିଆ ଆଡକୁ ଆ ଟିକେ ବୁଲିବାକୁ କହଲେ।
ଛୁଟି ଖାଇଲି ସେଇ ଗୋଟିଏ ରବିବାରରେ ସେଇ ଗୋଟିଏ ରବିବାରେ
ଆଚ୍ଛା ଖାଲି ରବିବାରେ ହିଁ ଛୁଟି ଦଉଛି। ଓହୋ ହୋ ଆଚ୍ଛା ତାହେଲେ ବହୁତ କାମ ପ୍ରେସର ପଡୁଥିବ।
ବହୁତୁ ପଢୁଥିଲୁ ଭାଇ।
ଗାଡି ଧରିକି ଯାଉଛୁ। ନା ନିଜ ତା କମ୍ପାନୀ ଗାଡି ଦଉଛି?
ନାଇଁ ପାଖେରେ ଏଇଠି।
ଆଚ୍ଛା ଆଚ୍ଛା।
ଆଉ କହରେ ଭାଇ ତୋ କଥା କେମିତି କଣ ଚାଲିଛି ବାପା ମାଆଙ୍କର ଦେହ କେମିତି ଅଛି?
ବାପା ମାଙ୍କ ଦେହ ଭଲ ଅଛି, ମୁଁ ତ ଇଆଡେ ପଳେଇ ଆସିଛି। ଆଉ ଆମ ଭାଇଙ୍କର ତ ମଝିରେ ଏବେ ଏକ୍ସିଡେଣ୍ଟ୍ ହେଇଯାଇଥିଲା ତୁ ଜାଣିଛୁ।
କେମିତି ହେଲା?
ଆରେ ଯୋଉ କହିଥିଲି ନା ତତେ ଗାଡି ଟେ ମାଡିଦେଲା କାରରେ ଏମିତି ଆସିକି ପଛ କୁ ମଡିଦେଲା। ମାଡିଦେଲା। ତ ଏବେ ମେଡିକାଲରେ ପନ୍ଦର ଦିନ ଥିଲା ଏବେ ଘରକୁ ଆସିଛି।
କଣ ଜୋରିଆ ମାଡ଼ ହେଇଯାଇଚି କି? କୋଉ ମେଡିକାଲ ରେ ଦେଖାଚାଲିଚି କି? ଆରେ କୋଉ ମେଡିକାଲରେ ଦେଖା
ହାଲୋ
ହଁ ଭାଇ କୋଉ ମେଡିକାଲରେ ଦେଖା ଚାଲିଚି?
ମେଡିକାଲରେ କାହାଠୁ ମେଡିକାଲରେ ହି ଦେଖା ଚାଲିଥିଲା। ଏବେ କହିଚି ଏମ୍କେସି ମେଡିକାଲକୁ ସିଫ୍ଟ କରିବାକୁ କାଲି କିମ୍ବା ପରଦିନକୁ ଏମକେସି ମେଡିକାଲକୁ ସିଫ୍ଟ ହବ ଆଉ ବହୁତ ସିରିୟସ୍ ହେଇଗଲା ତ ଦେହ ତେଣୁକରି ଏମକେସି ମେଡିକାଲକୁ ସିଫ୍ଟ କରିବାକୁ ପଡିଲା।
କେବେ କଣ ହବ କିଛି ବିଷୟ ନାହିଁ।
ଠିକ୍‌ କହିଲୁ
ଆଉ କଣ କେମିତି ଫାଷ୍ଟ ଦିନ କଣ କେମତି କ୍ଲାସ ସବୁ ଗଲା ଭଲରେ ଗଲା।
କ୍ଲାସେ କଥା କଣ ଆଜି ତ କିଛି ପଢ଼ା ହେଲାନି।
ହୁଁ।
ଠିକ୍ ଅଛି ଆଜି କିଛି ପଢା ହେଲାନି ଖାଲି କୁହାହେଲା ସିଟ୍ପି ସିଟପିସି ବିଷୟରେ କଣ ମାସିକିଆ କୋର୍ସ କରିଲେ କଣ ହେବ ତାର ମାସିକିଆ କୋର୍ସ କଲେ କଣ ହବ। ଆଉ ଆମୁକୁ ଟୁ ସବୁ ଯେହେତୁ ମୋ ହଷ୍ଟେଲଟା ଗୋଟେ ଚାରି କିଲୋମିଟରୁ ଇଞ୍ଚଟୁ ଦୂରରେ ପଡିଗଲା ସେଇଟା ହିଁ ଆମୁକୁ ଟିକେ ହଇରାଣ ଆଉ କାଲି ଖାଇବା ହଇରାଣ ଟା ମଧ୍ୟ ଥିଲା। ଖାଇବା ଅସୁବିଧାରେ ଥିଲା ଆମେ ସେ ଅସୁବିଧାଟାକୁ ଦୂର କରିଦେଲୁ। ଗୋଟେ ହୋଟେଲ କୁ କହିଦେଲୁ ସିଏ ତିନିହଜାର ଟଙ୍କା ନେବ ଏବଂ ଦିଉଳି ଟାଇମ୍ ଆମକୁ ଖାଇବାକୁ ଦବ ଠିକ୍ ଅଛି
ହଁ
ଆଉ କ୍ଲାସ କଥା ତ ଏମିତି ହିଁ ଆଜି କିଛି କ୍ଲାସ ହେଲାନି ଗୋଟେ ପାଞ୍ଚଟାରୁ ଛଅଟାଲେ ଆମେ ବୁଲିଲୁ
ହଁ
ବୁଝିପାଇଲୁ ବହୁତ ବହୁତ ଭଲଲେ ବୁଲିଲୁ ଆମେ ବହୁତ ଜିନିଷ ଶିଖିବାକୁ ମଧ୍ୟ ମିଳିଲା। ଇଲେକ୍ଟ୍ରୋନିକସ ଲେଗେ କ ହୋଟଲରେ ଏବେ ସିଭିଲ୍ ସିଭିଲ୍ ଇଞ୍ଜିନିଅରିଂ ଲେବ ସବୁ ପ୍ରକାର ଲେବକୁ ବୁଲିଲୁ। କମ୍ପୁଟର ବିଷୟରେ ବହୁତ କିଛି ଜିନିଷ ଜାଣିଲୁ।
ଆଉ କଣ କେମତି
ଆଉ ଯଦି ଭଗ ଭଗବାନଙ୍କ କୃପାରୁ ଆମର ଏଇରା ଭଲ ଯିବ ତାହେଲେ ଆମେ ଛଅ ମାସିଆ କୋର୍ସ ମଧ୍ୟ ଏଇଡି ହିଁ କରିଦେବୁ ବୋଲି ଭାବିଚୁ।
ଏବେ ଏମିତି ହେଲେ କାହିଁ ଡେରି କରୁଚ ଭ ଭଗବାନଙ୍କୁ ଡାକିଲେ ଭଲରେ
ଭଲରେ କରିଦବୁ ଦେଖିବା କଣ ହଉଛି ଆଉ ଭାଇ ତମେ ମଧୁ ତୁ ମଧ୍ୟ କୋଉ କୋର୍ସ କରିବୁ ବୋଲି ଭାବିଥିଲୁ ସେଇ କୋର୍ସ କଥା କଆଁ ହେଲା।
କଣ କଉଚ
ତୁ ମଧ୍ୟ କୋଉ କୋର୍ସ କରିବୁ ବୋଲି ଭାବିଥିଲୁ ସେ କୋର୍ସ କଥା କଣ ହେଲା।
ମୁଁ କରିବି ଏବେ ଏବେ ଏଇ ମାସରେ ହିଁ କରିବି।
କୋଉ କୋର୍ସ ପଡିବୁ
ଆ ମୁଁ ଏଇଠି କରିବି ଏଇ ମାସରେ ଆଉ ଗୋଟେ ବିଜୟୱାଡାରୁ ବୁଲିକି ଆସିଲା ପରେ କରିବି ଏଇ ଯାବା ପାଇଥନ କୋର୍ସଗୁରା କରିବି ଆଉ
ନାଇଁ କରିଦେ କରିଦେ ଆଜିିକାଲି ଜାଦ୍ଭା ପାଇଥନ ର ହିଁ ଚର୍ଚ୍ଚା ଚାଲିଛି। ଯେତେ ଜଲଦି କରିଦେବୁ ସେତେ ଜଲଦି ଭଲ ହବ।
ହଁ
ହଁ।
ମୁ ଭାଇ। ସମୟ ହେଇଗଲାଣି ମମି ଡାକିଲେଣି ମୁଁ ଆସୁଚି।
ହ୍ୟାଲୋ ମୁଁ ଭାଇ ରଖୁଚି।
ହଁ ଭାଇ ହଁ।
ଭାଇ ତା କଥା ହେଇକି ଭଲ୍‌ ଲାଗିଲା ମୁଁ ରଖୁଛି ତତେ ପରେ ଫୋନ କରୁଛି।
ଓଁ ହୋ ହଉ।
ଠିକ ଅଛି।